ନମସ୍କାର କଣ କରୁଚ?
କିଛି ନା ଏଇଠି ବସିଛି ମୁଁ
ଗଛ ମୂଳ ଗୋଟେ ବସିଛି ରାତି ସମୟରେ କଥାବାର୍ତ୍ତା ତମେ ହ ଫୋନ କଲେ କଥାବାର୍ତ୍ତା ହେବି ଆଉ।
ଆଚ୍ଛା ଆଉ କଣ ଖାଇଥିଲ?
ଖାଇବି କଣ ଅନ ଯୋଉ ଗୋଟେ କଣ ଚକୋଲେଟ୍ ଥିଲା ଚକୋଲେଟ୍ ଦିଟା ଖାଇଥିଲି। ଆଉ ଗୋଟେ ଆଳୁ ଚିପସ୍ ଯୋଉ ପ୍ୟାକେଟ ସେଇଥିରୁ ଆଣିିକ ଖାଇଥିଲି ଆଉ କଣ ଖାଇବି ଆଉ। ଆଉ ତୋମେ କଣ ଖାଇଥିଲ?
ଓହୋ। ଯାହା ଖରା ବେଳେ ଖାଇଥିଲି। ଆଉ ସନ୍ଧ୍ୟା ବେଳେ କିଛି ଖାଇନି। ଦେହ ଟା ଭଲ ନାହିଁ ନା। ଭଲ ଲାଗୁନି କିିଛି।
ଆଚ୍ଛା କଣ ଥଣ୍ଡା ହେଇଯାଇଛି କି?
ହଁ ବହୁତ।
ଆଉ ବୈଦ୍ୟଙ୍କ ପାଖରୁ ଔ ଔଷଧ ଖାଇଚ ନା?
ନାଇଁ ମୋତେ ଔଷଧ ଖାଇବାକୁ ଭଲ ଲାଗେନି ତ ଖାଇନି।
ଆଚ୍ଛା, ଆଚ୍ଛା ନ ଖାଇବା ଦ୍ଵାରା ଦେହଟା ଆଉରୁ ଖରାପ ହବ। ତେଣୁ କରୁ ଔଷଧ ଟିକିଏ ସେବନ କର ଆଉ ଶରୀରଟି ସୁସ୍ଥ ରହିବ। ନଚେତେ ପୁନର୍ବାସରେ ବହୁତ ଖରାପ ହବ ଏବଂ ଦୀର୍ଘ ଟାଇମ୍ ସମୟ ପର୍ଯ୍ୟନ୍ତ ଦେହ ଖରାପ ହିଁ ରହିବ।
ହଉ ଆପଣଙ୍କ କଥା ମାନିକି ମୁଁ ନିଶ୍ଚୟ ଔଷଧ ଖାଇବି।
ମୋ ପରାମର୍ଶ ଗ୍ରହଣ କର ଔଷଧ ଖାଇବେ। ଏହା ଶୁଣିକି ବହୁତ ମୋତେ ଖୁସିର ଆଜି ଉଲ୍ଲାସିତ ହେଲା ଯାହା ହଉ କି ମଁ କ- ମୁଁ ପରାମର୍ଶଟି ତୋମେ ତୁମେ ଗ୍ରହଣ କରିଛ। ଆଚ୍ଛା ବର୍ତ୍ତମାନ ଗୋଟେ ଏକ ପର୍ବ ଚାଲିଚି ଆମ ଓଡିଶା ମଧ୍ୟରେ ତାକୁ ତାହା ତୋମେ ଜାଣିପାରି ଜାଣିଛ କି ପର୍ବ ଆସିବାକୁ ଯାଉ ଯିବା
ହଁ ଆଜି ତ ଆମର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିଲା। ଯାହାକି ଜଗନ୍ନାଥ ମହାପ୍ରଭୁ ଆସିକି ସ୍ନାନ ମଣ୍ଡପରେ ଶହେ ଆଠ କରା ଜ ଜଳରେ ସ୍ନାନ କରନ୍ତି।
ଆଚ୍ଛା ଏଇ ଯୋଉ ଏଇ ଯୋଉ ଯାତ୍ରାଟି ଆଉ ଯାତ୍ରା ନାଁଟି କଣ?
ଆଗକୁ ରଥଯାତ୍ରା ଆସୁଛି।
ଆଚ୍ଛା। ଆଚ୍ଛା ତୋମେ ଜାଣିଥିବ ରଥ ଯାତ୍ରାରେ ତ ହଉଚି କୋଉ ଜାଗା ହୁଏ। ଆଉ କେମିତି ହୁଏ? କଣ ପାଇଁ ହୁଏ? ଆଉ ଉଁ, କେତେ ଦିନ ହୁଏ? ଏହା ଜାଣିଛ ନା ଜାଣିନା?
ହଁ ଜାଣିଛି ଟିକିଏ ଟିକିଏ।
ଆଚ୍ଛା।
ରଥଯାତ୍ରା ତ ଆମ ପୁରୀ ପୁରୀ ଓଡିଶା ପୁରୀର ରଥଯାତ୍ରା ହଉଛି ଆମର ବିଶ୍ୱ ପ୍ରସିଦ୍ଧ ଏଇଟା ତ ମୁଁ ଜାଣିଛି। ଆଉ ଉଁ, ଭ-ମାନେ ମହାପ୍ରଭୁ ଜଗରନ୍ନାଥ ତାଙ୍କ ଭାଇ ଭଉଣୀ ଭାଇ ବଡ ଭାଇ ବଳଭଦ୍ର ଆଉ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ମାଉସୀ ଘ ଘରକୁ ଯାଆନ୍ତି। ସେଠି ଯାଇ ନଅ ଦିନ ରହିକି ପୋଡପିଠା ଖାଇ ଆସନ୍ତି।
ହୁଁ। ଏତିକି ଆଉ।
ହଁ ରଥଯାତ୍ର ର ବହୁତ ଭିଡ ହୁଏ। କାହିଁକି ନା ହଁ ବର୍ଷକରେ ବର୍ଷକରେ ଥରେ ମହା ପ୍ରଭୁ ବାହାରକୁ ଆସନ୍ତି ଭକ୍ତ ମାନଙ୍କୁ ଦର୍ଶନ ଦବା ପାଇଁ। ସେଥିପାଇଁ ବହୁତ ଭିଡ ଡ ହୁଏ। ତୋମେ କେବେ ରଥଯାତ୍ରାରେ ଯାଇଚ?
ନା ମୁଁ ତ ପୁରୀ କି ଯାଇନି କିନ୍ତୁ ନିଜର ପାଖାପାଖି ଏରିଆରେ ହଉଥିବା, ଅନୁଷ୍ଠିତ ହେଉଥିବା ରଥଯାତ ତ୍ରା ମଧ୍ୟରେ ମୁଁ ଉପସ୍ଥିତ ଥିଲି ଆଉ ଆପଣଙ୍କର ପାଖ ଘର ପାଖ ପାଖ ପାଖି ରଥଯାତ୍ରା ବି ଥରେ ମୁଁ ଉପସ୍ଥିତ ଥିଲି ଆପଣ ମତେ ଦେଖିଛନ୍ତି ପ୍ରାୟ ଆଉ ଯେହେତୁ ସେତେବେଳେ ବହୁତ ଭିଡ ମଧ୍ୟରେ ଆମେ ଥିଲେ ତ କିଛି ବାର୍ତାଳାପ ହୋଇପାରିନ ଥିଲା, କିନ୍ତୁ ମୁଁ ଆପଣଙ୍କ ଏରିଆ ରଥଯାତ୍ରାକୁୁ ଯାଇଛି ଆପଣଙ୍କ ଘର ପାଖରେ ପାଖାପାଖି ଜାଗାକୁ।
ଆଉ ତାହେଲେ ଏ ବର୍ଷ ମଧ୍ୟ ଆସିବ?
ନିଶ୍ଚିତ ମୁଁ ଚେଷ୍ଟା କରିବି, ଅତିରୁ ଅତି ଯିବା ପାଇଁ କିନ୍ତୁ ଯଦି ସମୟ ସୋମ ପକ୍ଷ ମୋ ପକ୍ଷରେ ସମ୍ଭବପର ନଥିବ, ଆଉ କଣ କରାଯିବ କିନ୍ତୁ ମୁଁ ଚେଷ୍ଟା କରିବି ମୋ ତରଫରୁ ଯିବା ପାଇଁ ଆଉ ସେ ପର୍ବଟି ଭଲସେ ପାଳନ କରି କିଛି ଖାଦ୍ୟ ପାନୀୟ ଏସବୁ ଜିନିଷ ଖାଇବା ଆଉ ଟିକେ ମଜା ମସ୍ତି ବି ମଜା ହବ ବି ଆଉ ବନ୍ଧୁ ମାନଙ୍କ ତ ମିଳନ ବି ହବ ରଥଯାତ୍ରାରେ ତ ଯିବା ନିଶ୍ଚୟ ଚେଷ୍ଟା ବି କରିବି ମୁଁ ବହୁତ ଚେଷ୍ଟା କରିବି। ଆଉ ଆପଣଙ୍କ ଏରିଆରେ କାଲି ବର୍ଷା ହେଇଛି ନା ହେଇନି?
ହଁ କାଲି ସନ୍ଧ୍ୟା ବେଳେ ବହୁତ ଜୋର ବର୍ଷା ହେଇଛି ଦୀର୍ଘ ସମୟ ଧରି ହେଇଛି ପ୍ରାୟ ପ୍ରାୟ ଦୁଇ ଘଣ୍ଟା ରୁ ତିନି ଘଣ୍ଟା
ଆଛା ହଁ ବର୍ଷା ଆମ ଏପଟରେ ବି ହେଇଛି, ମୁଁ ବର୍ଷା ହେଉଥିବାରେ କଣ କହମି ଗୋଟେ ଜାଗାରେ ଆଶ୍ରୟ ନେଇଥିଲି ଆଉ ବର୍ଷା ହତ ବଜ୍ରପାତ ବି ବହୁତ ଜୋରରେ ହେଇଥିଲା ଆଉ ବହୁତ ଡର ବି ଲାଗୁଥିଲା ବର୍ଷା ସମୟରେ ଏକାଟିଆ ଥ୍ରଲ ନା ସେ ଜାଗାଟାରେ ଆଉ ବର୍ଷା ପାଖାପାଖି ପ୍ରାୟ ଦେଢ ଘଣ୍ଟା ପାଖାପାଖି ହେଇଛି, ଏକ ଏକ ଘଣ୍ଟା ତିରିଶ ମିନିଟ ଭି ଶି ମିନିଟ ପାଖାପାଖି ହେଇଛି ତା ପରବର୍ତ୍ତୀ ସମୟରେ ବର୍ଷା ଛାଡ଼ିଲା। ଛାଡିଲା ପରେ ମୁଁ ଆସି ଘରକୁ ପଳାୟନ କଲି ବା ଆସିଲି, କିନ୍ତୁ ବହୁତ ଡର ଲାଗିଲା ଏତେ ଜୋର ବଜ୍ରପାତ ସହିତ ହାୱା ବି ଚାଲୁଥିଲା, ପବନ ବି ତା ସହିତ ବର୍ଷା ବି ହଉଥିଲା ଥିଲା ବହୁତ ଡର ବି ଲାଗିଲା।
ଆଜି ତମ ଆଡେ ବର୍ଷା ହେଇନି?
ନା ଆଜି ତ କାହିଁ କିଛି ଆସିନି ବର୍ଷା ଫର୍ଷା ହେଲେ ଉଠେଇଥିଲା, କିନ୍ତୁ କୌଣସି ଏକ ବୁନ୍ଦା ବି ଆଜି ବର୍ଷା ହେଇନି, ଆମ ଏପଟରେ ଆପଣଙ୍କ ସେପଟରେ ହେଇଛି କି ବର୍ଷା?
ହେଲା ଏଇ ବର୍ଷା ତ ଉଠେଇଥିଲା ଲାଗୁଥିଲା ହବ ବୋଲି କିନ୍ତୁ ହ ହେଲାନି ହିଁ ପଳେଇଲା।
ଯେହେତୁ ବର୍ଷା କଥା ଆମ ହାତରେ ନାହିଁ କେତେବେଳେ କୋଉ ମୁହୂର୍ତ୍ତରେ ହେଉଛି କଣ ସେ ଠିକ ଠିକଣା ନାହିଁ, ଆଉ ପରବର୍ତ୍ତୀ ସ୍ଥିତିରେ ଆମ ଓଡିଶାକୁ ବାତାବରଣ କୁ ଏକ ବିଶାଳ ଲଘୁଚାପ ବି ସୃଷ୍ଟି ହଉଛି ଯୋଉଟା କି ହେଇପାରେ ବାତ୍ୟା ର ବି ନେଇପାରେ ଆ ମୁଁ ଏହା ପ୍ରାର୍ଥନା କରିବି କି ବାତ୍ୟା ନ ହଉ ଛୋଟିଆ, ଲଘୁଚାପ ହେଇକି ମାନେ ସେତିକିରେ ରହୁ ବହୁତ ଧନ ଜୀବନ ନଷ୍ଟ ହେଇପାରେ।
ଆଚ୍ଛା ତମେ ତମେ ତମ ଜୀବନରେ କେବେ ବାତ୍ୟା କିମ୍ବା ବଡ ବହୁତ ବଡ ବନ୍ୟା ଲଘୁଚାପ କୁ ସମ୍ମୁଖୀନ କରିଛ କେବେ ନିଜ ଜୀବ ନିଜ ଜୀବନରେ?
ହଁ, ମୁଁ ହୁଡ଼ହୁଡ଼ ଦେଖିଛି, ଫନି ଦେଖିଛି ଥାଇଲିନ୍ ଦେଖିଛି ହଁ ଏମିତି ଆହୁରି ଦେଖିଛି କିନ୍ତୁ ବହୁତ ଛୋଟ ଥିଲି ତ ସବୁ କଥା ମନେ ନାହିଁ।
ହୁଁ। ଆଚ୍ଛା ବାତ୍ୟା ସମୟରେ ଯେତେବେଳେ ହଉଥାଏ, ହେଲେ ବିଦ୍ୟୁତ୍ ତ କଟ୍ ବିଦ୍ୟୁତ କାଟି ଦେଇଥାନ୍ତି ବିଦ୍ୟୁତ ବିଭାଗ ମାନେ ଆଉ ସେ ସମୟରେ ମନଠୁ ଉଲ୍ଲାସ ସିତ ଗୋ ଉଲ୍ଲାସିତ ଉତ୍ସାହ ଗୋଟେ ଆସିଥାଏ ନା ବାତ୍ୟାକୁ ଦେଖିବା ପାଇଁ
ହଁ ନିହାତି ନିହାତି ବାତ୍ୟା ଦେଖ ଦେଖିବାକୁ ଭଲ ହୁଏ କିନ୍ତୁ ଘରେ ପାଟି କରନ୍ତି କି ବାହାରକୁ ଯାାଅନି ଏତେ ବର୍ଷା ହଉଛି ପବନ ବି ଜୋର ହଉଛି ଗଛ ଫଛ ଭାଙ୍ଗିବା ସମ୍ଭାବନା ଅଛି ତ ଘରେ ବାହାରକୁ ଯିବାକୁ ମନା କରନ୍ତି।
ବାତ୍ୟାକୁ ଦେଖିବାକୁ ମୋ ମନ ମଧ୍ୟରେ ବି ବହୁତ କୌତୁହଳ ଥିଲା। କିନ୍ତୁ ମୁଁ ଗୋଟେ ସ୍ଥିତି କି ମୁଁ ମୋ ନିଜ ମନରେ ବିଚାର ରଖିକି ଏସବୁ ଜିନିଷରୁ କୌତୁହ ଅ ହଟିଗଲା ନା ଆମେ ହଉଛି ମାନବ ଆମ ପାଖରେ ଘର ସମୂହ ଅଛି ଆମେ ସେଇଠି ବି ଆଶ୍ରୟ ନେଇପାରୁଛ କିନ୍ତୁ ସାଧାରଣତଃ ଚଢେଇଟେ ହଉ କିମ୍ବା କୁକୁରଟେ ହଉ ମାଙ୍କଡଟେ ହଉ ତ ସେ ଆଶ୍ରୟ ନେଇ ପାରୁନାହାନ୍ତି ତ ତାଙ୍କ ଧନ ଜୀବନ ନଷ୍ଟ ହଉଛି ତାଙ୍କ ଛୁଆ ଜୀବନ ନଷ୍ଟ ହଉଛି ଆଉ ବହୁତ ବି ମୃତ୍ୟୁ ବରଣ କୁକୁର ବିଲେଇ କରୁଛନ୍ତି। ବହୁତ ଗରିବ ଲୋକ ବି ତାଙ୍କ ଆଶ୍ରୟ ସ ତ ବି ଭାଙ୍ଗି ଯାଉଛି ତ ସେଇ ଜିନିଷଟା ପାଇଁ ମୋର ସେ କୌତୁହଳ ଟା ଛାଡିଗଲା ମନରୁ ଯଦି ବି ହଉଛି ଟିକେ ଟିକେ ଜ ଖାଲି ଟିକେ ବର୍ଷା ଯଦି ହେଲା ଭଲ ଭାବରେ ତ ସେଇଟା ଦେଖିଲେ ବି ମନକୁ ସନ୍ତୁଷ୍ଟ କରିବାକୁ ପଡୁଛି।
ହୁଁ ଏବେ ବି ମୁଁ ବାହାରେ ବସିଛି। ଲାଗୁଛି ବର୍ଷା ଉଠେଇଛି ଆଉ ଘଡଘଡି ବି ମାରୁଛି ଧୀରେ ଧୀରେ ହଁ ବର୍ଷା ମଧ୍ୟ ହେଇପାରେ
ଏ। କାହିଁ କାହିଁକି ଆପଣ କହୁଛନ୍ତି? ଭଳିଆ ଆମର ରାଜକୀୟ ଜାଗାରେ ବର୍ଷା କଥା ଛାଡ ଇଏ ହବନି ଏ ବର୍ଷ ତ ଯୋଉ ବର୍ଷା ହେଇଛି ମରୁଡ଼ି ପଡ଼ିଲା ପ ମରୁଡ଼ି ହେବା ଭଳିଆ ଅବସ୍ଥାରେ ଅଛି।
ନାଇଁ ବର୍ଷା ଏତେ ହେଲାଣି ମାନେ ଆଉ ମରୁଡିି କ ଥା କୁହନି
ଆପଣଙ୍କର ଚାଷ କିଛି ହୁଏ ନା ହୁଏନି ବିଲ ବାଡି ଚାଷ?
ଉଁ ନାଇଁ ଏବେ ତ କିଛି ହଉନି ଆଗରୁ ହଉଥିଲା ବହୁତ ହଉଥିଲା ବା ବାଦାମ, ବିରି ଏ ମୁଗ କୋଳଥ ଧାନ ସବୁ ପ୍ରକାର ଜିନିଷ ହଉଥିଲା କିନ୍ତୁ ଏବେ ଆଉ ଉ କରୁନାହାନ୍ତି।
ଆଚ୍ଛା ଆଉ ଆପଣ ବିଲକୁ ଯାଇକି ମୁଣ୍ଡ ମୁଣ୍ଡରେ ପଗଡି ଭିଡି କାମ କରନ୍ତି ନା କରନ୍ତିନି?
ହଁ ମୁଁ ବି କେତେଥର ଛୋଟ ବେଳେ ଯାଇଛି ବିଲକୁ।
ହଁ ଆଛା ଜେନ୍ତି ଯେନ୍ତି ସିନେମାରେ ହିରୋଇନ ମାନେ ମୁଣ୍ଡରେ ପଗଡି ଭିଡିକି ଧାନ
ନାଇଁ ନାଇଁ ସେମିତି ନାଇଁ କିନ୍ତୁ ମୁଁ ବିଲକୁ ପ୍ରାୟ ଯାଇଛି ଅ କି ଅନା ବନା ଘାସ ଯଦି ଫସଲ ଭିତରେ ଥାଏ କି ଗଇଛ ଗ ଛଅ ଏମିତି ସବୁ ଅନାବନା ମାନେ ଅଦରକାରୀ ବୃକ୍ଷ ଯେତିକି ଫସଲ ସ ଭିତରେ ଥାଏ ତାକୁ ସବୁ ସଫା କରୁଥାନ୍ତି ମୁଁ ଦେଖିକି ତାଙ୍କଠୁ ମୁଁ ବି କିଛି କିଛି ସଫା ସଫା କରିଦିଏ।
ଆରେ ଆପଣ ଡ ଆପଣଙ୍କୁ ଡର ଜମା ଡର ମାଡେନି ମାନେ କ କାଳେ ବିଲରେ ପଶିଲେ କୋଉ ସାପ ବେଙ୍ଗ କିମ୍ବା ମାଛ ବିଲୁଆ କୁକୁର ଏଥିକୁ ଡର ମାଡ଼େନି?
ନାଇଁ ନାଇଁ ଲୋକ ଥାଆନ୍ତି ନା ତ ଡର ଲାଗେନି।
ଆଚ୍ଛା ଆଛା ତଥାପି ଡର ଲାଗେ ଛୋଟ ଛୁଆ ବେଳରେ ଆଉ ଏ ଏବେ କହିଲେ ଏବେ ଯିବ ନା?
ଆ ହଁ ନିହାତି ଯଦି ଆମ ଘରେ ମତେ କିଏ କହିବେ କି ଚାଲ ଯିବା ବିଲ ଆଡେ ଟିକେ ବୁଲି ଆସିବା କି କଣ ହେଇଛି ଦେଖି ଆସିବା। ହଉ ମୁଁ ନିଶ୍ଚୟ ଯିବି।
ଆଉ ମୁଁ ଯଦି କହିବି ଆମ ବିଲାଡେ ତ ଆପଣ ଆସିବେ କି?
ନାଇଁ ନାଇଁ ତମେ ସେ ତମେ କହିଲେ ଯିବିନି।
ନା ଆମ ବିଲା ଟେ ଦେଖିଦେଇ ଯାଇଥାନ୍ତତା। ଆମ କେମିତି କୃଷି ହଉଛି କେମିତି କାର୍ଯ୍ୟ ହଉଛି ମୁଁ ଟିକେ ମୁଁ ତମର ଟିକେ କୌଶଳ ଦେଖିଥାନ୍ତି ଟିକେ। କେମିତି ତମେ କୃଷି କାର୍ଯ୍ୟରେ ସହଯୋଗ କରୁଛ। ଆଉ ହେଇଥାର ଯଦି ମୁଁ ମୋର ଟିକେ ସ ମୋ ପାଇଁ ସେତି ସହଯୋଗ ବି କରିଥାନ୍ତ।
ନାଇଁ ନାଇଁ ଆଉ ଯିବାକୁ ଇଚଛା ନାହିଁ। ତ ସେତେବେଳେ ଛୋଟ ଥିଲି ନା ମନରେ ଗୋଟେ ଇଚ୍ଛା ଥିଲା କି କଣ କରୁଛି।
ତାପରେ ଏବେ ଯୋଉ ଏବେ ଯୋଉ ଉତ୍ତପ୍ତ ସମୟ ଚାଲିଛି ଗରମ ଚାଲିଛି ଛି ସୂର୍ଯ୍ୟଙ୍କ ପାଇଁ। କଳା ପଡିଯିବ ବାହାରକୁ ଆସିଲେ ସେଥିପ ଲାଗି ଆସୁନାହାନ୍ତି ଆଉ।
ହୁଁ ନାଇଁ ସେ କଥା ନାଇଁ ଏବେ ଯୋଉ ଖରା ଅତ୍ୟଧିକ ମାତ୍ରାରେ ଖରା ହଉଛି ତ ଅଧିକା ଅଧିକାଂଶ ଲୋକ ଅଂଶୁଘାତ ର ଶିକାର ମଧ୍ୟ ହଉଛନ୍ତି। ତ ସେଥିପାଇଁ ବାହାରକୁ ଯିବାଟା ଠିକ ହବନି।
ଆ ମୁଁ ବି ମୁଁ ବି ଆପଣଙ୍କୁ ଖାଲି ବେ ଯିବାକୁ ବି ଲୋକ ଇଚ୍ଛା ହ ଯଉ ଘରାକୁ ଗୁଳୁ ଗୁଳି ହଉଛି। ଆ ତ ଶରୀର ମଧ୍ୟରୁ ସବୁ ତତ୍ଵ ନିଭହାରି ଯାଉଛି ବହୁତ ଦୁର୍ବଳ ବି ଲାଗୁଛି। ଆଉ ତ ମୁଁ ବି ସେ ଖରାଟ ସମୟରେ ଗୁଳୁଗୁଳି ସମୟରେ ବିଲ ମମ କ୍ଷେତ ମଧ୍ୟକୁ ଯାଏ ନାହିଁ। ଆଉ ଏବେ ତ ଧାନ ଆଉ ହାତରେ କଟା ଯାଉନି। ଏବେ ତ ମେସିନ ସାହାଯ୍ୟରେ ଯନ୍ତ୍ର ସାହାଯ୍ୟରେ କଟା ଯାଉଛି। ଆପଣ ଯେମି ଧାନ କଟା ଯନ୍ତ୍ର ଗୋଟେ ଆସୁଛି ଗୋଟେ ବଡ
ହଁ ଏବେ ଏବେ ତ ମାନେ ସବୁ ଜିନିଷ ପାଇଁ ସବୁ କୃଷି କାର୍ଯ୍ୟ ପାଇଁ ପ୍ରାୟ ଯନ୍ତ୍ରପାତି ସବୁ ବାହାରିଲାଣି ଧାନ କଟା ହଉ କି ମଞ୍ଜି ବୁଣା ହଉ। କି ଆ ଚାଷ କରିବା ପାଇଁ ହଉ। ଆଗରୁ କଣ ଆମର ବଳଦ ହ ବଳଦ ଚାଷ କରନ୍ତି କାହିଁକି?
ଆଚ୍ଛା ମ୍ୟାଡାମ ଶୁଣନ୍ତୁ ଆମ ବାରଟା ଦବ ତ ବହୁତ ଜଲଦି ରିବାକୁ ଯାଉଛି କାହିଁକ ନା ଆଉ ଅଳ୍ପ ଦୀର୍ଘ ସମୟ ନାହିଁ ଅଳ୍ପ ସମୟ ଅଛି। କଣ କରିବା ପୁନର୍ବାର ଆପଣଙ୍କୁ ଏଥିରେ କଲ କରିବି। ନା ଆପଣଙ୍କର ଆ ଯନ୍ତ ଯନ୍ତ୍ରକୁ ଫୋନ କରିବି କୋଉଥିକୁ ଫୋନ କରିବି ପ୍ରଥାମ।
ନିଶ୍ଚୟ ଆଉ ଥରେ ଆମେ ବାର୍ତ୍ତାଳାପ କରିବା।
ବର୍ତ୍ତମାନ ଯନ୍ତ୍ରକୁ ଫୋନ କରିବି ନା ଏଇଥିରେ ଫୋନ କରିବି?
ହୁଁ ଏଇଥିରେ ହିଁ ଆଉ ଥରେ କଲ କରିଦିଅନ୍ତୁ।
ଯୋଗାଯୋଗ ଆଉଥରେ ହେଇପାରିବ। ଧନ୍ୟବାଦ ଆ ଆପଣଙ୍କୁ ମୋ ସତ ଏତେ ସୁବର୍ଣ୍ଣଜନକ ବାର୍ତ୍ତାଳାପ ବହୁ ଇଏ କରିଥିବାରୁ ମୁଁ ଆପଣ ଶୁଭ କାମ ମୁଁ ଆପଣ ସୁ ଶୁଭ କାମନା କରେ ଆଉ ଥରେ କଥା ହେବା ପାଇଁ ବି ଇଚ୍ଛୁକ ଅଛି।